ହଁ କ ନ ଦ
ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ ମୋ ଭଏସ୍‌ ସୁବୁଚି।
ଆଜ୍ଞା।
ଆପଣ ଖାଇ ସାରିଲେଣି।
ହଁ ଆଉ ଟିକେ ପୂର୍ବରୁ ଖାଇବି ଆପଣ
ମୁଁ ଖାଇ ସାରିଲିଣି।
ତମେ ଆସିବ।
କଣ ଖାଇଲେ।
ମୁଁ ଭାତ ଡାଲମା ଖାଇଲି ଆପଣ
ଖାଇଲି ଭାତ ଡାଲି ଆଉ କାଙ୍କଡ ଆଳୁ ତରକାରି।
ସୁନ୍ଦର।
ଆପଣ ଏବେ କଣ କରୁଚନ୍ତି।
ମୁଁ ଏବେ ବସିଥିଲି ଆପଣ
ମୁଁ ଏଇ ଛାତ ଉପରେ ତ ବର୍ଷା ଉଁ ଯୋଉ ବର୍ଷା ତ ଉଠେଇଚି ହଉନି। ପବନ ହଉଥିଲା ଛାତ ଉପରେ ବସିଛି।
ଏଇ ପର୍ଯ୍ୟନ୍ତ ଆପଣଙ୍କ ଦିନ କେମିତି ଗଲା।
ବହୁତ୍ ଭଲ ଆଉ ଆପଣ ରଜ ପାଇଁ ଡ୍ରେସ୍ କିଣି ସାରିଲେଣି।
ହଁ ଆପଣ ଆପଣ।
ହ୍ୟାଲୋ।
ହଁ ଆପଣଙ୍କ ଜିନିଷ ଆଣିଲୋ ନି?
ନା ମୁଁ କିଣିନି କିଣବି।
ରଜ ପାଖେଇ ଆସିଲାଣି ଶୀଘ୍ର କିଣିବାକୁୁ ହେବ।
ହଁ ମୁଁ କିଣିନି କିଣିଦେବି ଏବେ ଏଇ ସପ୍ତାହ ଭିତରେ ତ ମୁଁ କିଣିଦେବି।
ହାଲୋ।
ହାଲୋ।
ହାଲୋ।
ହାଲୋ।
ଆପଣ କଣ କରୁଛନ୍ତି ଆପଣ ଛାତ ଉପରେ ବର୍ଷା ଜୋରେ ଉଠେଇଛି?
ହଁ ବର୍ଷା ତ ଜୋରସ ଉଠେଇଚି କିନ୍ତୁ ବର୍ଷା ହେଇନି ପବନ ହଉଚି। ଆଉ ଘଣ୍ଟେ ଖଣ୍ଡେ ପୂର୍ବରୁ ବର୍ଷା ହଉଥିଲା।
ଆମର ଏପଟେ ବର୍ଷା ହେଇନି। ଉଠେଇ ଚି କାଲି ହେଇଥିଲା ବର୍ଷା।
ଆମର କାଲି ଉଠେଇଥିଲା କିନ୍ତୁ କାଲି ହେନଥିଲା।
ଏପଟେ ହେଇଛି ବୋଲି ଏପଟେ ହେଇନି ଏପଟେ ହେଇଛି ବୋଲି ସେପଟେ ହେଇନି ଆଉ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ଭଲ ପସ୍।
ଆପଣ ପୁରୀ ଯାଇଥିଲେ?
ନା ଯାଇଥିଲି ପୂର୍ବବର୍ଷ ଯାଇଥିଲି ଏଇ ବର୍ଷ ଆଉ ହେଇନି ସେମିତି କି ଯାଇ ହବ।
ରଥଯାତ୍ରାକୁ ଆପଣ
ରଥଯାତ୍ରା କୁ ତ ଏମିତି କିଛି ହେଇନି ଯିବାର। ଜଗା କଥା କେତେବେଳେ ବି ଯାଇପାରୁ। ଆପଣ?
ହଁ ମୁଁ ଏଇ ଜାନୁଆରୀ ମାସର ଫାଷ୍ଟ ବେଳକୁୁ ଯାଇଥିଲି।
ଆଛା ଜଗା ଦର୍ଶନ ଭଲ ଥରେ ହେଲା?
ହଁ ପୁରୀରେ ତ ଏମିତିରେ ସବୁବେଳେ ଭିଡ ରୁହେ ସେଇ ଭିଡରେ ହିଁ ଦର୍ଶନ କରିବାକୁ କୁ ପଡ଼େ।
ହଁ। ଆଉ ଏବେ ତା ପାଖରେ ଅ ଛୋଟ ରାମ ମନ୍ଦିର। ହେଲେସେ ଚୈଧୁରି ଦର୍ଷନ ହେଇଥିଲା।
ମୁଁ ସେଇଠିକି ମୁଁ ଯାଇନଥିଲି। ରଥଯାତ୍ରା ବୋଳୁକୁ ଗଲେ ବୋଧେ ସେଇଠିକି ଯିବୁ।
ରଥଯାତ୍ରାରେ ଯିବେ ତାହେଲେ?
ଠିକି୍ ନାହିଁ। କିନ୍ତୁ ଯିବାର ଅଧିକ ଚାନ୍ସ୍ ଅଛି ଯଦି ଯିବୁ ତ ଭଲ କଥା।
ଆଉ ପୁରୀ ସମୁଦ୍ର କୂଳ ଆଡକୁ ଯାଇଥିଲେ?
ହଁ ଯୋଉ ମନ୍ଦିରର ଅଧିକ ଟାଇମ୍ ଲାଗିଲା ବୋଧେ। ଆଉ ସେଇଠୁ ଅଭଢା ଖାଇକି ଆସିଲା ବେଳେ ଟିକେ ଚାରିଟା ତିନିଟା ଚାରିଟା ହେଇଗଲା। ତା ପରେ ପୁରୀରେ ସମୁଦ୍ରରେ ତ ଅଧିକ ସମୟ ବସ କିଛି ବି ହେଲା ନାହିଁ। ହାଲୋ ହାଲୋ।